ହାଲୋ। ହାଲୋ। ଭଏସ୍ ଶୁଭୁଚି।
ହଁ
ଆଉ ଦିଦି କଣ କରୁଚ?
ଏଇ କିଛି ନାହିଁ ବସିଛି ଆଉ
ହଁ, ହଁ, ଆଉ ବର୍ଷା ହେଇଥିଲା ସିଆଡେ।
ନାଇଁ
ହୁଁ ହୁଁ। ଆଉ ରାତିକି ଆଜିି ଦିଦି କଣ ଖାଇବା?
ରାତିରେ ରୁଟି, ଡାଲମା।
ଓହୋ ଭାତ ଖାଆନ୍ତିନି ନାଇଁ।
ନାଁ।
ଆଉ ଆଜି ଗାଧୂଆବେଳେ କଣ ହେଇଥିଲା ମାନେ ନନଭେଜ୍ ହେଇଥିବ ନାଇଁ?
ନନଭେଜ୍ ମୁଁ ଖାଏନି ମୁଁ ଭେଜ୍
ଓ ହୋ। ଆଉ ଦିଦି ଘରେ କିଏ କିଏ ଅଛନ୍ତି?
ଘରେ ଏ ମ। ମାଆ ତ ହେଇଚି ଶାଶୁ ଘରେ ଶାଶୁ ଘରେ ଅଛନ୍ତି ଶାଶୁ, ଶଶୁର। ଆଉ ସ୍ୱାମୀ ବାହାରେ ରହୁଛନ୍ତି ଆଉ ବାସ୍। ମୁଁ ଆଉ ମୋର ଗୋଟେ ପୁଅ ଆଉ କୁନି
ଓହୋ କୁନି ପୁଅ ମାନେ କଣ ବର୍ଷେ ନା
ନା ଅଢେଇ ମାସର।
ଓ ହୋ ହୋ।
ଆଉ ତୁମେ।
ମୁଁ ଦିଦି ଏବେ ପଢୁଛି କଂପିଟିଟିଭ ପାଇଁ ପଢ଼ା ପଢ଼ି କରୁଚି ମେସ ରେ ରହିକି।
ଓ ହୋ।
ହୁଁ। ଗରମ କେମିତି ଅଛି ଦିଦି ସିଆଡେ?
ଗରମ ତ ବହୁତ ଜୋରସୋରରେ ହୋଉଛି।
ହୁଁ ଏପଟେ ଆଜି ବର୍ଷା ଉଠେଇଥିଲା ହବ ବୋଲି ଦେଖିଲା ବେଳକୁ। କିଷ ହେଲା କେଜାଣି ହେଲାନି। କାଲି ବୁନ୍ଦେ ବୁନ୍ଦେ ପକେଇକି ରଖିଦେଲା।
ବର୍ଷା ଏ-ଏଣେ ବି ଉଠେଇଥିଲା କିନ୍ତୁ ହେଇ ନାହି।
ବହୁତ ଗରମ ଲାଗୁଛି ବର୍ଷା ହଉନି। ବହୁତୁ ଗରମ ଲାଗୁଛି ତାପରେ ଆଜି ଖରାଟା ବି ବହୁତ ଜୋର ରେ ହେଇଥିଲା ଟାଣ ଖରା।
ହୁଁ।
ଏଇ ଦିନରେ ଛୋଟ ଛୋଟ ଛୁଆ ମାନେ ବହୁତ ହଇରାଣ ହଉଥିବେ।
ହଁ ଛୋଟ ଛୁଆ ମାନେ।
ଗରମ ସବୁ ଦେହରେ ବାହାରି ପଡୁଥିବ।
ହଁ ବାହାରେନି ଏତେ ଦେହରେ କିନ୍ତୁ ଗରମ ସେମାନେ ସହିପାରନ୍ତିନି। ହଁ ଥଣ୍ଡାରେ ରଖାଯାଉଛି ଆଉ।
ସେଇ ତ ଯୋଉମାନେ ଥଣ୍ଡା ରଖିପାରୁନଥିବେ ସେମାନେ ଏଇ ଖରା ଦିନେ ବହୁତ ଖରା ହେଉଥିବେ। ହାଲୋ ଆଉ ଦିଦି ରଜ ପାଇଁ ସପିଙ୍ଗ କଲେଣି?
ହଁ ସରିଲାଣି ଅନଲାଇନ ଅଛି ଯେତେବେଳେ ଆଉ ସପିଙ୍ଗ ଆଉ କୋଉଠି କରିବାକୁ ଯିବାକୁ ପଡିବ କଣ ଛୋଟିଆ ଛୁଆକୁ ନେଇକି।
ସାଢ଼ୀ ନା ଡ୍ରେସ।
ଶାଢୀ ଡ୍ରେସ୍ ଦିଟା ଯାଙ୍କ ଆସୁଛି।
ଓହୋ ତାହେଲେ ରଜ ଏଞ୍ଜୋୟ୍ କରିବେ ପୁରା ଫୁଲ ଆଉ।
ହୁଁ ରଜ ଏଞ୍ଜୋୟ୍ କଣ ଛୋଟ ଛୁଆକୁ ନେଇକି କୁଆଡେ ଯିବାର ନାହିଁ।
ହୁଁ ମାନେ ସେମିତି ଘରେ ରହିକି ଆଉ।
ହଁ। ଖାଲି ଏମିତି ଆଗକୁ ବାଡେ ଆସୂଛି ବାଡେ ଅଛି ତ ସେଥି ପାଇଁ ଆଉ।
ହୁଁ। ଆଡଭାନ୍ସ ହାପୀ ବାଡେ ଦିଦି।
ଥ୍ୟାଙ୍କ ୟୁ ଆଡଭାନ୍ସ।
ଆଉ ରଜ ସେପଟେ କେମିତି ସେଲିବ୍ରେଟ କରନ୍ତି।
ରଜ ଏମିତି ସବୁ ସାରା ଦୋଳି ଫୋଳି ପଡେ ବହୁତ ସାରା ବୁଲିବାକୁ ଯାଆନ୍ତି ଲୋକମାନେ ମାନେ ଏମିତି ତ ସବୁ ବୁଲାବୁଲି ଚାଲେ ଏଞଜୟ କରନ୍ତିୁ ଏମିତି ଗାଁ ଗାଁ କି କି ରଜ ପଡେ କେତେ ସାରା ଦୋଳି ବହୁତ ସାରା ହୁଏ।
ହୁଁ ନାଇଁ ଗୋଟେ ଗୋଟେ ଗାଁ ରେ ପୁରା ବହୁତ ଭଲସେ ହୁଏନି ଟିକେ ଯାତ୍ରା କରନ୍ତି ଡ୍ରାମା କରନ୍ତି ଖେଳ ହୁଏ।
ସେମିତି ବି ହଉଛି ନା ହଉଛି ଆମ ଗାଁ ପାଖାପାଖି ସବୁ ହଉଛି। ସବୁ ଏଇଠି ଆମ ଗାଁ ପାଖାପାଖି ହୁଏ ଆମେ ବୁଲାବୁଲି କରିବାକୁ ଯାଉ ସବୁ ବର୍ଷ ଯାଉ।
ହୁଁ।
ଶାଶୁଘର ବାପା ଘର ପାଖାପାଖି ସେଠି ତ ସେମ ଆଉ। ଅଳ୍ପ ବାଟ ବି ତରେ ତିନି କିିଲୋମିଟର।
ଯା ହଉ ମାନେ ଏଞଜୟ କ ଥିବେ ଦିଟାଙ୍କ ଜିନିଷ ଅବଶ୍ୟ କିଛି ପ୍ରୋବ୍ଲେମ ହେଲେ ବି ଯିବା ଆସିବା ହେଇାରୁଥିବ।
ହଁ। ଅଳ୍ପ ବାଟରେ ଯିବା ଆସ ହେଇପାରୁଚି ଆଉ।
ଆଉ ଦିଦି ମ୍ୟାରେଜ କେତେ ବର୍ଷ ହେଇଗଲା?
ମ୍ୟାରେଜ୍ ତିନି ବର୍ଷ। ଏ ତିନି ବର୍ଷ ସାଢେ ତିନି ବର୍ଷ ତିନି ବର୍ଷ ଉପରେ ହେଲାଣି ଆଉ।
ମାନେ ଆରେଞ୍ଜ?
ଆରେଞ୍ଚ ହଁ।
ଯା ହଉ ସବୁ ଲାଇଫରେ ସବୁ ନୂଆ ନୂଆ ଏକ୍ସପିରିଏନ୍ସ ନବାକୁ ପଡିବ ଝିଅ ଛଆ ମାନଙ୍କର ଲାଇଫ ରେ ସବୁବେଳେ ନୂଆ ନୂଆ ଏକ୍ସପେରେନ୍ସ।
ନୂଆ ଏକ୍ସପିରିଏନ୍ସ କଣ ଗୋଟେ ବର୍ଷ ପାଖାପାଖି କଥା ହେଲା ପରେ ମାନେ ଜାଣିଲ ଲା ପରେ ତାପରେ ବାହାଘର ହେଇଛି ଆଉ ଦୁଇ ହଜାର ବାଇଶରେ ଦେଖା ଚାହାଁ ହେଇଥିଲା ମାନେ ସବୁ ଜାଣିଥିଲୁ। ତାପରେ ଯାଇକି ଦି ହଜାର ଚିହ୍ନିଲା ପରେ। ଦିଇ ହଜାର ତେଇଶ ରେ ବାହାଘର ହେଇଥିଲା।
ହୁଁ।
ହୁଁ ସେମିତି କିଛି ଲାଗିଲାନି ଆଉ ତ ମିଶିଥିଲୁ ନା ଷ୍ଟାର୍ଟିଂ ରୁ।
ଛୋଟ ରୁ ଛୋଟ ରୁ ବଡ ହବୋ ଝିଅ ଥିଲୁ ପୁଣି ବୋହୂ ହବୁ ପୁଣି ମାଆ ହବୁ ପୁଣି ମା ରୁ ଜେଜେମା ଖୋଡି। ଭାଉଜ କେତେ କଣ ଏକ୍ସପିରିଏନ୍ସ ନବୁ।
ଏବେଏବେ ଷ୍ଟାର୍ଟି ଏକ୍ସପିରିଏନ୍ସ।
ଏବେ ତ ଫିର ବି ଟିକେ ଅଛି ପିଲାମାନୋନେ ବଡ ହେଇକି ଯେତେବେଳେ ଚାଲିବେ ବହୁତ ମାନେ ଟାଇମ ଦେଇହବନି ଆଉ ସେ ଆଡେ ପଳା ସେଆଡେ ପଳା। ତାଙ୍କୁ ପସରେ ଧାଇଁଦ ପଡିବ ଏବେ ତ ଖାଇଦିି ପିଇଦି ଶୋଇଦବ ଗୋଟେ ଜାଗାରେ ଶୋଇପଡିବେ।
ଯେତେ ଧୀରେ ଧୀରେ ବଢ ହେବେ ସେତେ ସାରା ଧୀରେ ଧୀରେ ଧୀରେ ଧୀରେ ଧି ଧୀରେ ଧୀରେ ତାଙ୍କୁ ସମ୍ଭାଳିବା କଷ୍ଟ।
ହଁ।
କାନ୍ଦିବେ ଇଏ କରିବେ ଆଉ ଛୋଟିଆ ଛୁଆ ମାନେ ବି ଏବେ ବି ତ କାନ୍ଦୁଛନ୍ତି ଇଏ କରୁଛନ୍ତି। ଏବେ ସମ୍ଭାଳିବା ବି ସହଜ କଥା ନୁହେଁ।
ହଁ। ହଁ ଲାଇନ ଟାକୁ କାଟିଦେଲେ ବହୁତ ଗରମ ଲାଗୁଛି ଏପଟେ।
ଦି କୋଉଠି ହଷ୍ଟ୍ରେଲରେ ରହୁଛ?
ଏଇଠି ବାଲେଶ୍ଵରରେ ରହୁଛି ମେସ ରେ।
ଉ ହଁ।
ବର୍ଷା ଉଠେଇ ଉଠେଇ ଘର ଭଦ୍ରକ ଦିଦି। ଆଉ ଆପଣଙ୍କର?
ଆମ ଘର ତ ଏଇ ଯୋଉ ଯାଜପୁର ପଟ ଲାଇନ ରେ ଆଉ।
ହଁ ଯାଜପୁର ମାନେ ଜାଣିଥିବେ ଭଦ୍ରକ ନା କି ବାକି ଗାଁ ରେ ଟିକେ ଗଛ ପତ୍ର ଅଛି। ମେ ବି ଏତେ ବି ଲାଗୁନଥିବ ବହୁତ ଏପଟ ସି ବାଲେଶ୍ଵର ଆଡ଼େ ବହୁତ ଗରମ ଗଛ ଫଛ କିଛି ନାହିଁ ଖାଲି ବିଲଡିଙ୍ଗ ନା କଅ
ଜି ି ଗଛ ପତ୍ର କୁଆଡେ ଆଉ ଯାଉଚୁ ଯେ ଗଛ ପତ୍ରର ପବନ ଖାଇବୁ
ହ
ମୁଁ ଘର ଭିତରେ ଆଉ।
ହୁଁ ଆଉ ଯଦି ଫାଙ୍କା ଟାଇମରେ କଣ କରିବାକୁ ଭଲ ଲାଗେ?
ଫାଙ୍କା ଟାଇମ୍? ଫାଙ୍କା ଟାଇମ ରେ ମୁଁ ତ ମୋବାଇଲ ଯେ ଦେଖେ ମୋବାଇଲ ଦେଖେ ଟିକେ ଶୋଇ ପଡ଼େ ଏଇ ସବୁ ଜିନିଷ ଆଉ ଚାଲିଚି।
ଖାଇବା ପାଇଁ ଭଲ ଲାଗେ?
ହଁ ଖାଇବା ଟା ମୋ ଫେବରାଇଟ ଟା।
ହୁଁ। ମାନେ ଖାଇବାରେ କୋଉ ମାନେ କଣ ଆଇଟମ ଭଲ ଲାଗେ ମାନେ
ସେମିତି କିଛି ନଥାଏ ମତେ ଯାହା ହେଲେ ବି ଭଲ ଲାଗେ। କଣ ସବୁ ଜିନିଷ ତ ଖାଏ ଆଉ। ଝିଅ ବେଳେ ଯେତେବେଳେ ବାହା ହେଇ ନଥିଲି ବାହାଘର ପୂର୍ବରୁ ମୁଁ ପରିବା କିଛି ଖାଏନି। ତାପରେ ବାହାଘର ପରେ ସବୁ କିଛି ଖାଉଛି ଆଉ ପରିବା ପାଇଁ ସବୁ କିଛି ଆଉ ନ ଖାଇଲେ ପରିବା ଦୁନିଆ ସାରା ପ୍ରୋବ୍ଲେମ ବି ବାହାରିବ। ହିମୋଗ୍ଲୋବନ୍ କମ ଏଇସବୁ ଜିନିଷ ହେଇଯିବ ନା।
ତାପରେ ଆପଣ ନନଭେଜ ଖାଉନାହାନ୍ତି ପରା?
ନା ନନଭେଜ ମୁଁ ଏଇ ବାହାଘର ପରେ ନନଭେଜ ଛାଡି ଦେଇଚି ନନଭେଜ ଛାଡ଼ିଦେଲି। ତାର ଟିକେ ଅଧିକ ବଢିଗଲି ତ ହେବି ହେଇଗଲି ତ ସେଥିପାଇଁ ଆଉ ଖାଉନି ନନ୍ ଭେଜ। ଛାଡ଼ିଦେନି ଆଉ ଟିକେ ଆଇଁଷ ଫାଇଁଷ ଛାଡିଦିଆ ଡା ଦେଇକି ପରିବାକୁ ସବୁ ଆଡ କଲି ଆଉ।
ନନ ଭେଜ୍ ଉଁ ଖାଇଦେଲେ ତା ପରେ ପରିବା ଆଡ଼୍ ନକଲେ ହିମୋଗ୍ଲୋବିନ୍ ସର୍ଟ ହେଇଯିବ ଉଇକ୍ ହେଇଯିବ ବଡ଼ି।
ହୁଁ ମୁଁ କିଛି ପରିବା ପରିବା ହିଁ ମତେ ଯେମିତି ଗନ୍ଧାଏ ମତେ ସେମିତି ଲାଗେ। କିନ୍ତୁ ଦେଖିଲା ବେଳକୁ ପରିବା ଏବେ ସବୁ ଖାଉଛି ଆଉ ଗୋଟେ ଆଦତରେ ପଡିଗଲି ଆଉ କଣ କରିବି
ହୁଁ।
ଯାହା ସବୁ ହେଇଚି ଆଉ। ଭଲ ପରିବାଟା ସବୁଠୁ ଭଲ ଜିନଷ ଆଇଁଷ ଟା କଣ ଭଲ ଜିନିଷ କି
ଆଇଁଷ ମୁଁ ବିି ଆଇଁଷ ଖଉନି ତିନି ବର୍ଷ ହେଲା ଛା
ମୁଁ ବି ସେମତି ତିନି ବର୍ଷ ହେଲା ଛାଡି ଦେଇେଛି।
ମୁଁ ବି
ଆଇଁଷ କୁହନ୍ତି ଲୋକ ଆଇଁଷ ନ ଖାଇଲେ ଏମିତି ହବ ସେମିତି ହବ କିନ୍ତୁ ମୁଁ ଜାଣ ସେମିତି କିଛି ନୁହଁ। ମୁଁ ତ ଆଇଁଷ ନ ଖାଇକି ଏବେ ସିକ୍ସଟିଫାଇ କେଜି ହେଇଯାଇଥିନି। ମାନେ ବିନା ଆଇଁଷର।
ହୁଁ ସେମତି କିଛି ନାହିଁ। ଆଇଷ ନ
ପରିବା ପତ୍ର ଠିକ ଠାକ ଖାଇଲେ
ସେମିତି କିଛି ନାହିଁ ହଁ। ସବୁ ଜିନିଷର ଗୋଟେ କ୍ଵାଣ୍ଟିଟି ଅଛି କ୍ୱା ଟୁ ଠୁ ନେଇକି ଖାଇବାକୁ ପଡେ
ହ ଆଉ ଦିଦି ପୁଅ ସୋଇ ପଡଚନ୍ତି ବୋଧେ?
ପୁଅ ନାଁଇ ଚେଁଇଚି ଅନେଇଛି ଆଉ
ହଉ ଦିଦି ଟାଇମ ହେଲାଣି ମୁଁ ରଖୁଚି।
ଆଜ୍ଞା।